ହ୍ୟାଲୋ। ହୁଁ କ କରୁଛୁ?
କିଛି ନାଇଁ ବସିଛି।
ବଚି କି?
କିଛି ନାହିଁ ବସିିଛି ଟିକେ ଫୋନ ଫୋନ ଦେଖୁଥିଲି ଆଉ।
ଆଉ ଖାଇସାରିଲଣି?
ହୁଁ।
କ ଖାଇଲ?
ମୁଁ ମୁଢି ମିକ୍ସର ଖାଇଥିଲି ସନ୍ଧ୍ୟାବେଳେ।
ଓହୋ। ଆଉ ରାତିରେ?
ରାତି ରୁଟି ଭଜା ହବ ଆଉ।
ଓ ହୋ। ଆଉ ବର୍ଷା ହେଇଛି ନା?
ହୁଁ ନହେଁ ଦିନ ସାରା ଆଜି ବର୍ଷା ହଉଛି।
ଓହୋ।
ତମଆଡେ ବର୍ଷା ହଉଛି ନାଁ।
ନାଁ।
ଆଉ।
ଆମଆଡେ ଖାଲି ଉଠେଇଥିଲା ଦିନ ବେଳା ଟିକେ। ଟିକେ ଝିପି ଝିପି ପକେଇଲା ତାପରେ ପଳେଇଲା।
ଆମ ଆଡେ ପ୍ରବଳ ବର୍ଷା ହେଇଛି ଆଜି। ଦିନ ସାରା ଚାଟା ହେଇନଥିଲା ବର୍ଷା ହେଲା ଯେ ହେଲା ଯେ ଏଇ ଏବେ ଜଷ୍ଟ ଟିକେ ଛାଡିଲା ଆଉ। ବହୁତୁ ବର୍ଷା ହେଇଚି ଆଜି। ପୁରା ଥଣ୍ଡା ପଡ଼ିଯାଇଛି ପାଗ।
ଓହୋ ଭଲ କଥା ଆଉ।
ଏ ଖାଇବା ପିଇବା କ ହେଇଛି?
ମୋର ମୁଁ ଚୁଡା ମିକ୍ସଚର ଖାଇଥିଲି ଆଉ।
ହୁଁ ପୁଅ କ କରୁଛି?
ପୁଅ ଏ ଶୋଇଲାଣି।
ଆଜି କ ଏତେ ଜଲଦି ସଇଲାଣି।
ଆଉ ସନ୍ଧ୍ୟାବେଳେ ଟିକେ। ଉଠି ପଡିଥିଲା ଜଲ୍ଦି ବୋଲି କେଁ କେଁ ହୋଇକି ଚିଡିମିଡି ହେକଇକି ଶୋଇଲା ଆଉ। ପୁଣି ଉଠିବ। ଉଠିକି ଖାଇକି ଶୋଇବ।
ଆଉ ରୋଷେଇ?
ରୋଷେଇ କିଛି କରିନେଇଁ। ଖାଲି ଅଟା ଦଳି ଦେଇଛି। ସିଝା ତକାରୀ କରିଥିଲି ଯେ ମାଆଙ୍କ ପାଇଁ ଟିକେ ଅଛି। ସେ ଖାଇଦେବେ। ଆମର ଗୋଟେ ବିରିୟାନୀ ଆଣିବେ ଯେ ସେ ମିଶିକି ଖାଇଦବୁ ଆଉ। ଦି ଜଣ ଆଉ। ଆଉ ଭାତ ଡାଲି ସବୁ ଅଛି। ସେ ଦିନ ବଳା ଖାଇନାହାନ୍ତି। ଆ ଯଦି ସଟ ହେଲେ ମିଶେଇକି ଖାଇଦେବୁ ଆଉ।
ଆଉ ପୁଅ ଉଠିଣେ ଖାଇବ ତ।
ହଁ
କଣ ଖାଇବ?
ସେ ମୁଁ ଗୋଟେ ହୋମ ମେଡ ସାଲାଡ୍ ଯୋଉ ବନଉଛି ସେ ସେଇରୁ ଟିକେ ଖାଇବ।
ଆଉ ତମର ରଜରେ ବର୍ଷା ହେଇଥିଲା ନା।
ଫାଷ୍ଟ ରଜଟା ତ ହେଇଥିଲା। ଦିନ ବେଳା ଯାହା ସଞ୍ଜ ବେଳା ଚାରିଟା ବେଳକୁ ଛାଡ଼ିଗଲା। ପୁଣି ରାତି ରାତି ବେଳକୁ ହେଇଥିଲା। ସାତଟା ଆଠଟା ବେଳକୁ ପୁଣି ହେଲା। ଟିକେ ଟିକେ ହେଲା ଛାଡ଼ିଗଲା ବେଶୀ ହେଇନାହିଁ ତାପରେ ସେକେଣ୍ଡ ଲାଷ୍ଟ କିଛି ହେଇନାହିଁ। ଆଉ ତମ ରଜରେ କଣ ହେଲା?
ଆମର ବି ସେଇଆ ଫାଷ୍ଟ ରାଜ ଦିନ ତ ପ୍ରବଳ ବର୍ଷା ହେଲା ହେଲା ହେଲା ପୁରା ଦିନ ଜା ସକାଳୁ ହେଲା ଯେ ରାତି ଦଶଟା ପର୍ଯ୍ୟନ୍ତ ଆଉ।
ଆଜ୍ଞା ଦୋଳି ଖେଳିଲ?
ଆଉ ସେଦିନ କିଛି ଦୋଳି ଫୋଳି ଖେଳ ହେଇନଥିଲା, ତା ପରଦିନ ଦି ଦିନ ଆଉ ଖେଳିଲେ ଦୋଳି ଆଉ। ମଝି ରଜ ଦିନ ଲାଷ୍ଟ ରଜ ଦିନ ଆମ ଗାଁରେ ଭଲ ଦୋଳି ପଡ଼ିଥିଲା।
ଓହୋ।
ଆଉ ନାଚ ଗୀତ ହଉଥିଲା ଖେଳ।
ଉଁ
ହୁଁ
କଣ କଣ ଖେଳ ହଉଥିଲା?
ମ୍ୟୁଜିକ୍ ଚେୟାର ହେଇଥିଲା ଗୋଟା ହାଣ୍ଡି ଫଟାକ ଖେଳ ହେଇଥିଲା।
ଅ ହୁଁ।
ଆଉ ନାଚ ଗୀତ ହେଲା, ଏପିଲା ସବୁ ଖେଳୁଥିଲେ ଆଉ। ଯିଏ ହାଣ୍ଡି ପୁରା ଆଖିରେ ପଟି ବନ୍ଧା ହେବ ଯିଏ ଯାଇକି ବାଡ଼େଇ ପାରିବ ହାଣ୍ଡିକୁ ସିଏ ଫାଷ୍ଟ ହବ ଆଉ।
ହଁ
ହ
କିଏ ଫାଷ୍ଟ ହେଲା?
ହଁ ଜଣେ ହେଲେ ସେ ଗାଁ ର ଜଣେ।
ଓ ହୋ।
ଆଉ ଝିଅ ଶୋଇଲାଣି?
ହଛ
ହଁ ମତେ ଜଲଦି ଶୋଇ ପଡ଼ିଚି।
ହ
ଖାଇଚି ନା? ଶୁଭୁନି।
ହେଇଥିଲା ନା ତ ଫଲେଶର ଶୁଭିଲା?
ହଁ ଶୁଭିଲା।
ଦିନରେ ଭାତ ଖାଇଥିଲା ସେ ତିନିଟା ସାଢ଼େ ତିନିଟା ବେଳେ।
ଓହୋ ଆଉ କିଛି ଖାଇବନି?
ଶୋଇପଡ଼ିଚି ଦେଖା ଉଠିଲେ ଯାହା ଖାଇବ ଆଉ।
ଓଁ ହୁଁ।
ଦିନରେ ଜମା ଶୋଇନଥିଲା ସକାଳୁ। ଏକାଥର ସେଇଥିପାଇଁ ବହେ ସମୟ ହେଲା ଶୋଇଲାଣି।
ହୁଁ।
ଆଉ ତମର ରଜରେ କୁଆଡେ ଯାଇଥିଲା ବୁଲିବା ପାଇଁ?
ଆମର ଏଇ ମାର୍କେଟ ଯାଇଥିଲୁ।
ମାର୍କେଟ୍ ରେ ରଜ ବୁଲି।
ଅ ଆଉ କୁଆଡେ ଯିବୁ ଆଉ ଆମର ଏଠି କିଛି ନାହିଁ ଆଉ ଦୂର ବାଟ ତ ଯାଇହବନି ଆଉ। ସେଇଥିପାଇଁ ମାର୍କେଟ ଯାଇକି
ସବୁ କଥା କଉଛନ୍ତି ରଜ ପାଇଁ ଆଉ ଖାଇବା ପିଇବା ରଜରେ କଣ ହେଇଥିଲା, ଖାଇବା ପିଇବା ରଜରେ କଣ ହେଇଥିଲା?
ଫାଷ୍ଟ ଦିନ ତ ଚିକେନ ଖିଚୁଡି ହେଇଥିଲା। ଆଉ ସେଖେଣ୍ଡ ଦିନ ତ ସାଧା। ସାଧା ସିଧା ଯାହା ହେଇଥିଲା। ହ- ଅଁ - ଅଁ ଭଜା ଭଜି ଡାଲି ଆଉ। ଆ ସାଲାଡ଼୍ ପାମ୍ପଡ଼ ଆଉ ପିଠା। ମଁ ସେକେ ସେଖେଣ୍ଡ୍ ଦିନ ହେଇଥିଲା ଆଁ ଆ ଇଟିଲି ପିଠା। ଆଉ ଥାର୍ଡ ରଜ ଦିନ ସେଇ ଜଣେ ଦିଦି ଆଣି ଦେଇଥିଲେ। ଏ ପିଠା, ମିଠା ଆମ୍ବ। ଆମର ମୁଁ ଆଉ କରିନି। ସବୁ ଆଣିଦେଇଥିଲେ ଖାଇଦେଲୁ ଆଉ।
ହୁଁ ଉଁ ଭଲ।
ଅଉ ତମର କଣ ହେଇଥିଲା?
ଆମର ବି ସେଇ ଫାଷ୍ଟ୍ ରଜ ହେଇଥିଲା ଆ- ଆ- ଆ- ଆ- ଆ ମଟର୍ ଆଳୁ ତରକାରୀ ଚକୁୁଳି ପିଠା ଆଉ ତା ତାପରେ ଦିନ ଭଳେଆ ଟିକେ କେ
ଆଉ ତାପରେ ତ ସଂକ୍ରାନ୍ତି ଆଉ ସାରା ହୁଁ।
ସେଇଦିନ ବାଗେଇକି ଖାଇ ଦେଇଥିବ ଆଉ। ମାଂସ ଝୋଳ ସହିତ ଚକୁଳି ଆ
ଭଲ୍ ଲାଗେ ନା ମାଁଗ୍ ମଟନ ସହିତ ଚକୁଳି ଟା।
ହୁଁ।
ତା ସରୁ ସରୁ ପତଳା ପତଳା ଚକୁଳିକୁ ଉଁ ମଟନ ଝୋଳ ଗରମ୍ ଗରମ୍।
ହଁ।
ତମର ମଟନ୍ ଫଟନ୍ ହେଇନି ରଜରେ?
କଣ?
ତମର ମଟନ୍ ହେଇଥିଲା ନା ରଜରେ?
ନା ନା ଆମର ମଟନ୍ ହେଇନି ଆମର ଦେଶୀ ଚିକେନ୍ ହେଇଥିଲା।
ହୁଁ।
ଆମର ବୁଧବାର୍ ଫାଷ୍ଟ୍ ରଜ ଦିନ ଦେଶ୍ ଚିକ୍ ହେଥିଲା ପୁଣି ରବିବାର୍ ଦିନ ତାପରେ ପୁଣି ବୁଧବାର୍ ଦିନ ହେଇଥିଲା। ଅଧିକା ଟିକେଥର ପଳେଇଆସିଥିଲା ଯେ ବୁଧବାର ଖାଇଲୁ ପୁଣି ଗୁରୁବାର୍ ଦିନ ଅ ନା ନା ଫାଷ୍ଟ୍ ରଜ ଦିନ ଅ ସୋମ୍ ରବିବାର ଥିଲା ନା ରବିବାର୍ କରିଥିଲି ଅଧା ଖାଇଲୁ। ସୋମବାର୍ ତ ଖାଇଲେ ପୁଣି ମଙ୍ଗଳବାର ଦିନ ସିଏ ତାର ଖାଇଲେ ଦିନ ବେଳା। ସରିଗଲା ତାପରେ ପୁଣି ବୁଧବାର୍ କଲି। ପୁଣି ଗୁରୁବାର୍ ଖାଇଲେ ଅ ବୁଧବାର୍ ନାଁ ଆମେ ଦି ଜଣ ଯାକ ଖାଇଲୁ ପୁଣି ସେ ମୁଁ ରାତିରେ ଖାଇଥିଲି, ସେ ଖାଇ ନଥିଲେ ରାତିରେ। ଗୁରୁବାର୍ ଦିନ ଦିନ ବେଳା ଖାଇଲେ ପୁଣି ଆଜିିକି ବଳି ଥିଲା ଯେ ପୁଣି ଆଜି ଖାଇଲେ।
ହଁ ହଁ ଅଧିକ ହେଇଯାଇଥିଲା ଆଉ।
ହଁ ଅ ସରିଗଲା।
ଭଲ। ଆଉ ଦିନ ଖାଇଥିଲୁ ପୁଣି ରାତିରେ ବିରିୟାନୀ ଖାଇବ ଦେହ ଖରାପ ହବନି?
ଦିନ ବେଳା ବା ଆଉ କିଛି ମୁଁ ଖାଲି ଖାଇସ୍ ଥିଲି ଇ ଅଳ୍ପ ଆଉ ରାତିରେ କଣ ଖାଇବୁ କଣ କରିବୁ ବୋଲି କି କିଛି ଭାବିପାରନୁ। ପୁଣି ନା କିଏ କଣ କରିବୁ ଲଗେଇକି ଖାଇବୁ ରୁଟି ଦିଟା। ସେଇଥି ପା ବିରିୟାନୀ ଗୋଟେ ନେଇଁ ଇ ଆଳକୁ ଟିକେ ଟିକେ ଖାଇଦବା ଆଉ।
ହଁ। ଆଛା ହଁ ଚଳେଇଦିଅ ରାତିଟା ଖାଲି ଆଉ ହୁଁ।
ଗୋଟେ ବିରିୟାନୀ କେତେ ଆସିବ?
ସେଇଆ ତ ଦି ଜଣଙ୍କୁ ହବ ନା ପୁଣି ଆଉ କଣ ଖାଉଥିବ ନହେଲେ।
ଭାତ ଅଛି ରୁଟି କରିବି ସେଇ ସେ ମର ଟିକେ ମୁଁ କଣ ମିଶେଇ ଖାଇଦେବି ଆଉ।
ସେ ବି ତ ଅଳ୍ପ ଖାଇବେ କହୁଥିଲା ମୁଁ ଅଳ୍ପ ଟିକେ ଖାଇବି ଆଉ।
ହୁଁ ହୁଁ। ବର୍ଷା ତ ହଉଚି ବିରିୟାନୀ ମିଳିବ ତ?
ହଁ ରେଷ୍ଟୁରାଣ୍ଟ ରେ ମିଳିବ ବର୍ଷା ଇଆଡେ ବର୍ଷା ନାହିଁ ଜମା। ଖାଲି ଟିକେ ଝିପିଝିପି କରୁଥିଲା ଉଁ। ଦିନ ବେଳେ ଦିଟା ବେଳେ। ତା ପରଠାରୁ ପୁରା ଖରା କ୍ଲିୟର ଆକାଶ କିଛି ବର୍ଷା ଫର୍ଷା ନାହିଁ।
ହୁଁ ଆଠଟା ହେଲାଣି ଯାଅ ଯାଅ ରୁଟି କରିଦବ।
ହଉ ହଉ।
ହଉ ମୁଁ ରଖୁଛି ଆଉ।
ହଁ।